ଛି।
ହଁ ଶୁଭୁଛି।
ହଁ, କୁହନ୍ତୁ।
ମୁଁ ଏଇଠି ଶୋଇଛି ଆଉ ରାତି ହେଲାଣି ଆଉ କଣ କରିବି ଏଇଠି ଶୋଇଛି ଆଉ ଆପଣ କଣ କରୁଛନ୍ତି।
ନାଇଁ ମୁ ଭାବିଲି କଣ କାମ କରୁଥିବ ବୋଲିକି ସେଥିପାଇଁ କି ଫୋନ କରିଦେଲି ଆଉ।
ନା ଏତେ ହେଲାଣି ଆଉ କଣ କରିବି ସବୁ କାମ ସରିଗଲାଣି ଖାଇ ପିଇ ବାସନ ବାସନ ମାଜି ପୋଛା ପୋଛି କରି ସବୁ କାମ ସାରି ବାବା ମା ଗଲେ ଶୋଇବାକୁ ଆମେ ଘରେ ଶୋଇନୁ ରୁମରେ ଶୋଇଛୁ ଆଉ।
ଓହୋ ଏତେ ଜଲ୍ଦି ତ ନିଦ ହୁଏନି ମୋବାଇଲ ଫୋବାଇଲ ଦେ
ହଁ ହଁ ମୋବାଇଲ ଦେଖୁଥିଲୁ।
ହଁ ମୋର ବି ସେଇ କାମ ସରିଲା ମୁଁ ସେଇ ଫୋନ୍ ଦେଖୁଥିଲି ଟିକେ ଆଉ।
ହୁଁ।
ଆଉ କଣ କୁହ କଣ ରୋଷେଇ କରିଥିଲ?
ମୁଁ ଏ ରୁଟି ଆଉ ଚକା ଏସବୁ କରିଥିଲି ଆଉ। ହଁ ପୋଟଳ ଫାଳ ଫଳ ଟିକେ ଭାଜିଥିଲି କଶି ଓଉ ଏଇଠି ଓଉ ହଉଚି କଷି କଷି ଓଉ ଓଉ ତାକୁ ସୋରିଷ ମସଲା ଦେଇ ଟିକେ ରାଇ ଭଳି କରିଦେଲେ ବଢିଆ ଲାଗୁଛି ଖାଇବାକୁ।
ଅଇଲେ ଓଉ ହେଲାଣି।
କଶି ଓଉ ପୁରା ନରମ ନରମ ଲାଗ
ନରମ ସେ ଏବେ ଖଟା ଲାଗୁନଥିବ ନାଇଁ।
ନା ତାକୁ ଖାଲି ମୁଁ କଣ କରୁଛି ନା ସେ ଯୋଉ କଷି ଓଉ ଆଣିଛି ନାଇଁ କ କାଟି ଦଉଛନ୍ତି ଚୋପା ଛଡେଇକି ଭଲ ସେ ତାକୁ ଟିକେ କଣ କରୁଛି ଗରମ ପାଣି ମାନେ ଇଏ କରିକି ବସେଇ ଦଉଛି ଟିକେ ସିଝେଇ ଦଉଛି ଟିକେ ସେ ଯୋଉ ଟିକେ ସିଝି ଗଲା ପରେ ତାକୁ କାଢି ଦଉଛି କଡେଇ ରେ ଟିକେ ତେଲ ଆଉ ଟିକେ ଫୁଟଣ ଫୁଟେଇ ଦଉଛି ଉଁ ତାପରେ ଟିକେ ଇଏ ଓଉ କୁ ଦେଇ ଦଉଛି ଦେଇକି ତାପ ଟିକେ ହଳଦୀ ଟିକେ ଲୁଣ ଆଉ ଲଙ୍କାଗୁଣ୍ଡ ଆଉ ସୋରିଷ ମସଲା
ହୁଁ।
ଦେଇକିରି ତାକୁ ଉଁ ଟିକେ ମିଶେଇ ଦେଇକି ତାପରେ ପାଣି ଦେଇ ଦଉଚି। ସେ ଯୋଉଠୁ ମାନେ ଟିକେ ଫୁଟିଗଲେ ତାକୁ ପୁରା ସେ ଓଉ ଯାକ ପୁରା ଭଲ ସେ ତାକୁ ଇଏ କରିଦଉଚି। ହଁ ଛେଚି ଦଉଛି ମାନେ ତା ଦେହରେ ଟିକେ ଦାବି ଦଉଛି ଖଡିକା ରେ ସେ ପୁରା ତା ସାଙ୍ଗେ ମି ଖଟା ଓଉ ହଁ ବ ବଢିଆ ଲାଗୁଛି ଖାଇବା ପାଇଁ ନେଇକି ଖାଇବ ବଢିଆ ଲାଗ
ହଁ ହଁ ମତେ ତ ମତେ ତ ଖଟା ପସନ୍ଦ ଲାଗେନି ନହେଲେ ମୁଁ କହିଥାନ୍ତି ମୋତେ ଟିକେ ଦେବ ବୋଲିକି କିନ୍ତୁ ମତେ ଖଟା ପସନ୍ଦ
ଏଟା ଖଟା ଲାଗୁନି ଏଟାକୁ ମାନେ ଏମିତି ତରକାରୀ ବି କହି
ତରକାରୀ ଟାଇପ ର ନାଇଁ ଯେମତି ଟମାଟର ଟେଷ୍ଟଟା ଲାଗେ ସେଇଭଳିଆ ଲାଗୁଥିବ ଆଉ। ମାନେ ଯେହେତୁ ପାକଳ ହେଇନି ନା ଖଟା ଲାଗୁନ
ହଁ ହଁ ଦିନେ କରିକି ଖାଇବେ ଦେଖିବେ ତାପରେ କହିବେ ଦେଖିବେ ଭାତ ସାଙ୍ଗକୁ ପଚାଶ ଆଇଟମ ହେଇଥାଉ କିନ୍ତୁ ଏଇ
ଏଇଟା ଟିକେ ହେଇଥିଲେ ହବ ପଚାଶ ଆଇଟମ ତ ଭୋଜିରେ ବି ହଉନି।
ହୁଁ ହୁଁ ହୁଁ।
ନା ଟିକେ ଖାଇବାର ଇଚ୍ଛା ଥିଲା ଯେ କିନ୍ତୁ ମୁଁ ନା ଏବେ ଭାତ ଖାଇନି ରୁଟି ଖାଇଚି।
ମୁଁ ଏ ଭାତ ଖାଇନି ମୁଁ କରିଥିଲି ଖରାବେଳେ ସେଇଟା। ଖାଇଲା ପରେ ବି ଆଉ ଟିକେ ବଞ୍ଚିଚି ଆଉ ଖଟା ଖଟି ଜିନିଷ ତ କିଏ ତ ରହିବ ଶୁଣି ଅଧିକ ଦିନି ଆର୍ ତ କିଛି ହବନି।
ନାଇଁ ଆଉ ଇଚ୍ଛା ହବନି ଯା ଭଲ ଭଲ ଜିନିଷ ବନଉଚନ୍ତି। ଏ ଆଉ ଆଉ ପିଠାପଣା କଣ ବନାନ୍ତି।
ହୁଁ ମୁଁ ଖାଲି ଚକୁଳି ପିଠା ବନାଏ।
ହଁ।
ହଁ କିଁନ୍ତୁ ମତେ ସବୁ ପିଠା ମାନେ ଇଏ ପିଠା ବନେଇ ପାରିବି। ମଣ୍ଡା ପିଟା ଛାଣି ପାରିବି ଗଢି ପାରିବି କିନ୍ତୁ ଜନ୍ତି ପାରି
ଜନ୍ତି ପାରିବିନି ହ ଯାହା ବି ହୋଉ। ହୋଉ ସେତିକ ବାଟ ତ ଗଲାଣି ଆଉ କଣ ଅଛି ଜନ୍ତା ଜନ୍ତି ଯେଦି ଅ ମା କି ଭଉଣୀ କି ଭାଉଜ କି ସବୁ ବଡ ଥିବେ ସେ ସବୁ ଜ ଜନ୍ତି ଦେବେ ଆଉ ତାପରେ ତମେ ଗଢ଼ିକି ଛାଣିବ ଆଉ। ନଡ଼ିଆ ପୁର ବାଲା ଭଲ ଲାଗେ ନା ଖାଲି ଭଲ ଲାଗେ।
ମୁଁ ନଡିଆ ପୁର ଦେଲେ ଖାଏନି ମୁଁ ଛେନା ପୁର ଯଦି ନଡିଆ ଛେନା ମିଶା ହେଇ ଥିବ ତ ଟିକେ ଖାଇବି
ଭଲ ଲାଗିବ।
ହଁ ଛେନା ଉପରେ ଟିକେ ମୁଁ ବେଶୀ ଭଲ ପାଏ। ଆଉ ବାକି ନଡିଆ ଖାଲି ହେଇଥିଲେ ଖାଇବାକୁ ଭଲ ପାନି ଆଉ ମିଠା ଯଦି ହେଇ କମତ ଜମା ବି ନୁହେଁ। ଯଦି ଗୁଡରେ ସେ ଟିକେ ଭଜା ହେଇଥିବ ତ ଗୋଟେ ପ୍ରକାର ଖାଇବି। ଆଉ ଯଦି ଚିନିରେ ହେଇଥିବ ଜମା ଖା
ହଁ ରାଗ ଜିନିଷ ଯେମତି ନମକିନ୍ ଜିନିଷ ଟିକେ ଖାଇବାକୁ ଭଲ ପାଆନ୍ତି ବୋଧେ ଆଉ।
ହଁ ମୋର ରାଗ ବୋହୁତ୍ ଆଜି ତ ମ୍ୟାଗି ବନେଇଥିଲି ସକାଳେ ଖାଇଲି ତା ଦେହରେ ତିନିଟା କଞ୍ଚା ଲଙ୍କା ଲଙ୍କା ଜିରା ଗୁଣ୍ଡରୁ ମିଶେଇଦେଲି। ବୋହୁତ୍ ସାରା ଖାଇଲି ଯେ ତାପରେ ଓଠ ପାଟି ସବୁ ଜଳିଲା।
ଏ ଭଗବାନେ ହେଡା ଖାଇପାଇଲ।
ହଁ ମୁଁ ସବୁ ଖାଇଲି ପାଣି ପିଇନି ମଝିରେ ଜମା।
ଜମା ମଝିରେ ପାଣି ପିଇନାନ୍ତି।
ହୁଁ ନା ହଁ।
ବରଫ ବରଫ ଟିକେ ଖାଇଦେଲନି।
ମୁଁ ସୁ ସୁୁ ହୋଉଥାଏ ଖାଉଥାଏ ସୁ ସୁୁ ହୋଉଥାଏ ଖାଉଥାଏ।
ନା ଆଉ ତ କେହି ଖାଇବାର ନାହାନ୍ତି ବୋଧେ ମାନେ ମ୍ୟାଗି ବୋଧେ କେହି ପସନ୍ଦ କରନ୍ତିନି। ମା ବାପା ତ ଜମା ଖାଇବେନି କାରଣ ଯେହେତୁ ସେ ବୁଢ଼ା ବୁଢୀ ସି ନହେଲେ ବାପା ଖାଇଥାନ୍ତେ।
ନା ବାପା ବି ଖାଇନଥାନ୍ତେ ବାପାଙ୍କ ପାଇଁ କିଛି ବନେଇକୁ ପଡିଥାନ୍ତା। ନାଇଁ କେହି ନ ଯଦି ଥାଆନ୍ତେ କିଏ ମୁଁ କହିଁ ମ୍ୟାଗି ବନେଇଥାଆନ୍ତି।
କାଇଁ ମ୍ୟାଗି ବନେଇଥାନ୍ତି। ଅଲ୍ ଗା କିଛି ନାସ୍ତା ବନେଇଥାନ୍ତି ଆଉ ହଁ।
ଦଶଟା ପ୍ରକାର କରିବା ଭଲପାଉ ନାହାଁନ୍ତି।
ହୋ ଓ ହୋ।
ହୁଁ ସେଥିପାଇଁ ବାପା ଥିଲେ ଯେଦି ରୁଟି କରିଥାନ୍ତି କି ସୁଜି ଉ ଉପମା କରିଥାନ୍ତି ଏଇଗୁଡା କରିଥାନ୍ତି ହଜବେଣ୍ଡ ଥିଲେ ବି ସେୟା। କାଲି ସଣ୍ଡେ ଅଛି ଯାହାଲେ ବି ବନେଇଆକୁ ପଡିବ। ଆଉ ଯଦି ଉୁଁ।
ସଣ୍ଡେ ରେ ଖାଆନ୍ତି ନନ୍ ଭେଜ।
ହଁ ନନଭେଜ ଖାଏ।
ନନଭେଜ ତାହେଲେ ପ୍ରିୟ ନାଇଁ।
ହଁ ମୁଁ ନନଭେଜ ଖାଏ।
ନନଭେଜରେ କଣ ପ୍ରିୟ ବେଶୀ ଭଲଲାଗେ।
ମୁଁ ଚିକେନ ଖାଏ।
ଚିକେନ ରାନ୍ଧି ଜାଣିଛନ୍ତିନା ଖାଲି ଖାଆ ଚିକେନ ଚିକେନ ରାନ୍ଧି ଜାଣିଚନା ଖାଇ ଜାଣିଚ ଖାଲି।
ନାଇଁ ମୁଁ ଭଲ ବନାଏବି ଚିକେନ।
ହଁ ଓହୋ। ନାଇଁ ମୁଁ ସେଇଟା କହିବିନିଯେ ଆମକୁ ଦିଅ ବୋଲିକି। କାରଣ ସେ ଭକ୍ତ ନୁହଁ ଆମେ।
ଓହୋ ଆପଣ ଜୟାଗୁରୁ ବାଲା ତାହେଲେ।
ହାଁ ହଁ ସେ ଭକ୍ତ ନୁହଁ। ସେଥିପାଇଁକି ମୁଁ ତା ଦେହରେ ବେଶୀ ଇ ଇ ମାନେ ଇଏ କରିବିନି। ଏଁ କରିକିତ ଘରେ ଦଉଚି। ଆଉ ସେଇଟା କହିବିନି ମତେ ଦିଅ ବୋଲକିି। କି ପଠେଇବ ବୋଲିକି ଲୋକେସନଟା ସେଇଟା କହିବିନି।
ହଁ ହଁ ଘରେ ସମସ୍ତେ ଖାଉଛନ୍ତି।
ହଁ ଘରେ ଖାଉଛନ୍ତି ଘରେ ଛୁଆମାନେବି ଖାଉଛନ୍ତି। ଆଉ ବାପା ମା ଭାଇ ସବୁ ଖାଉଛନ୍ତି।
ଓହ ଭଲ ଆଉ ଆପଣ ଖାଆନ୍ତିନି। ଆପଣ କଣ ପାଇଁ ନେଲେ ଦୀକ୍ଷା କଣ ପାଇଁ ନେଲେ?
କ୍ୟା ଆ ଆ ଆ ଆଁ ନେବାର ଗୋଟେ ଅଛି କାରଣ ପା ଖରେ ମୋ ନଣନ୍ଦ ରହୁଥିଲାନା। କିଛି ଗୋଟେ ଅସୁବିଧା ସୁବିଧା ହେଲା ତାପରେ ଦି କ୍ଷା ନେବାରୁ ମାନେ ବହୁତ ଲୋକ କହିଥିଲେ ମୁଁ ନଉନଥିଲି ଆଗରୁ। ଆଉ ତାପରେ ସେ ବାରଟା ଆକ୍ଚୁଆଲି ମୋର ସନ୍ତୋଷୀ ମାଙ୍କବାର। ସନ୍ତୋଷୀ ମାଙ୍କବାର। ତ ସେଇଟା ମୁଁ ଛୁଆବେଳୁ ଛୋଟଥିଲି ବୋଲେ ଯେତେବେଳେ ଝିଅବେଳୁ ସେତେବେଳେ କରୁଥିଲି। ଉୁଁ କରୁଥିଲିତ କରୁଥିଲି ତାପରେ ଯିଏ ଗୋଟେ ଦିକ୍ଷା କଥା କହିଲା ମୁଁ ସଡନଲି ନେଇଗଲି କାରଣ ସେଇଟାତ ଏତେ ବାହାରିବାକୁ ପଡିଲାନି ମୋତେ ଭଲଲାଗିଲା ଆଉ। ଏଣେ ସେ ବାରଟା ମୁଁ। ଛୁଆବୋଳୁ ଛାଡି ଦେଇେଇଥିଲି ସେ ବାରଟାରେ ଏମିତିରେ ପିଆଜ ରସୁଣ। ଖଟା ପଖାଳ ଏଇସବୁ ଖାଏନି ଏସବୁ ଖାଏନି। ସେଥିପାଇଁ କହିଲେ ହେଲେ ସେ ଛାଡିଦେଲି ଛାଡିଦେଲିତ ଛାଡିଦେଲି ଆଉ।
ହଁ।
ଥାଉ।
ହୁଁ ଭଲ ଆଉ।
ହଁ ନେଇଗଲୁ ନେଇଗଲେ କିଛି କଣ ଏଇ ଏଠିସବୁ ମନ୍ଦିର ଅଛିନା ଆଉ ଉୁଁ ଉୁଁ ମାନେ। ଯେମିତି କହନ୍ତି ଯିଏ ଦିକ୍ଷା ନୁ ଅନେଇଥାନ୍ତି ସେ ମନ୍ଦିରକୁ ଯିବନି। ତାପରେ ମୋର ଦୋକାନ ଅଛି ଦୋକାନ କୁ ପ୍ରାୟ ଲୋକ ଆସିଲେ କହିବେ କି-ଇ-ଇ ଆଉ ତମେ ତ ସବୁ ନେଇଛ ଆ ସବୁ ତ କରୁଛ କିଛି ତାର ଝିନ୍ ଝଟ୍ ନାହିଁ ମାନେ କିଛି ଅସୁବିଧା ନାହିଁ। ଆଉ ଦିକ୍ଷା ଟା ନେଇଯାଉନ ମୁଁ କହିଲି ସେ ଦିକ୍ଷା କଣ କେମିତି କଣ କରିବ ନା କିଛି ହଇରାଣ ନାଇଁ। ଆଉ ତମେ ଖାଲି ଶୁକ୍ରବାର ଟା ମାନିବ ମତେ ଏମତି କରୁଥିଲେ ଦୋକାନରେ ସବୁ ଆସିକିରି କୁହନ୍ତି ତାପରେ-ଏ-ଏ-ଏ ସେ ଟା ମୁଁ ମାନିନଥିଲି ନେଇନଥିଲି ଏତେ ଭିତରକୁ କଥାଟା ନେଇନଥିଲି ମାଇଣ୍ଡ କୁ ନେଇ ଥିଲି ଆଉ ଏଠି ପାଖରେ ଯେତେବେଳେ-ଏ-ଏ ନଣଦ ନଣଦେଇ ରହିଲେ କେଣେ ପହଞ୍ଚ ତିନା କଣ ମାନେ ସବୁ ଜିନିଷ ସିଏ ଖାଇବେ ସିଏ ବି ନେଇଛନ୍ତି ନା ସ୍ବସ୍ତିଗ୍ ପୁରା କିନ୍ତୁ ସିଏ ନା ଅଲଗା କାହା ହାତରୁ ଖାଇବେନି ଯିଏ ଦିକ୍ଷା ନବ ଖାଇବେ ଆଉ ମ୍ ସବୁ ଖାଇବେ ଯେମିତି ରୁଟି ଫୁ ଟି ଏଗୁରା ସବୁ ଖାଇବେ ନାସ୍ତା ଜିନିଷ ଜଳଖିଆରେ କିନ୍ତୁ ଭା ତ ଫାତ ଚାଉଳର ଜିନିଷ ଖାଇବେନି ଚାଉଳ
ଓ ହୋ ସେଥିପାଇଁ-ଇ-ଇ-ଇ ଆପଣ ଦୀକ୍ଷା ନବାକୁ ପଡିଲା। ତାଙ୍କୁ ଯଦି ବାଇଚାନ୍ଦ କାହିଁନା ହାତରୁ ଅନ୍ନ ଖାଇବେନି ଆଉ।
ଅନ୍ନ ଖାଇବେନି ନା ଗୋଟେ-ଏ-ଏ
ମାନେ-ଏ-ଏ-ଏ ଉମ୍-ମ୍ ଆଇଁଷଟା ଖାଇଦେଲେ କଣ ହେଇଯାଉଚି କିନ୍ତୁ ଗୋଟେ ସମ୍ପର୍କ ଟା-ଆ-ଆ-ଆ ଭାଙ୍ଗିବା ଏତେ ହୁଁ
ହଁ। ଏପଟେ ଅନ୍ନ ଖାଇଲେ ବୋଲି ଅସୁବିଧା ସୁବିଧାରେ ବି ତମେ କରେଇ କାରେଇ ଦେଇପାରିବ।
ଦେଇପାରିବ ସେ ଖାଇପାରିବ ଆଉ ସିଏ ବି ମାନେ ମୁଁ ଯେତେବେଳେ ନ ନେଇଥିଲେ ବି ଏମିତିରେ ବି ଅଛି ଦୀକ୍ଷାରେ ତମକୁ ଯଦି ସେ ଲୋକ-ଅ-ଅ ପସନ୍ଦ ମାନେ ତାଙ୍କର କଥା, ବ୍ୟବହାର ଯୋଉଠି ତମ ଇଛୁକ ତମ ମନ ଯୋଉଠି ହଉଛି ସେ ଖାଇ ପାରିବ ତମେ ଖାଇପାରିବ ସେଥି ତେବେଳେ ବି ସେ ଖାଇଛନ୍ତି ଖାଇଛନ୍ତି କିନ୍ତୁ-ଉ
ଥାଏ ମନ ଟାଣେ ଯେମିତି ଆଉ।
ହଁ ମନ ଯେମିତି ଟାଣେ ଯେମିତି ନାଇଁ ସେ ଲୋକଟା-ଆ-ଆ-ଆ ଭଲ ପରିଷ୍କାର ହେଇ କ କରୁଛି କି କଣ ସେମିତି ତାଙ୍କର ଗୋଟେ ଠା କୁରଙ୍କର ଗୋଟେ ମହିମା ଅଛି ଆଉ। ଠାକୁରଙ୍କର ଗୋଟେ ମହିମା ଅଛି ନାଇଁ ତମ ମନ ଯୋଉଠି ହଉ।
ରଖୁଛି?
ହଉ ଠିକ୍ ଅଛି।
ଗୁଡ଼୍ ନାଇଟ୍।
ଭେରି ଗୁଡ଼୍ ନାଇଟ୍।